ହ୍ୟାଲୋ।
ହଁ ଅଁ ବର୍ଷା ହଉଛି ବୋଲି ନେଟୱାର୍କ ପାଉନି କି?
ନାଇଁ ଆମର ତ ନେଟୱାର୍କ ଅଛି। ତମର ଦେଖ ତମର ଦେଖ ନଥିବ ମୋର ପା ଫୁଲ। ତମେ ଯୋଉଝଝ ଯୋଉ ଝରକା ହେଇଆସ ସାଉଣ୍ଡ ହଉଛି ଟିକେ କଅଁ କହିଲ ପୁରା ଇଏ ରେ ରୁହ ଭ ଯେନ୍ରି ସାଉଣ୍ଡ ସାଉଣ୍ଡ ନହବ।
ଓହୋ ହଁ ବା ଏଟା ବର୍ଷା ଟା ପ୍ରବଳ ହଉଛି ତ ଆମର ହୁଁ।
କଅଁ ପାଇଁ କହିଲ କ୍ଲିୟର ଟିକେ ଶୁଭିବା ଦରକାର।
ହଁ ଆଉ ଶୁଭିଲା?
ଛୁଆମାନେ ବୋଧେ ଘରେ ଅଛନ୍ତି ମୋବାଇଲି କୁ ନେଇ ଇ ଯାଉଥିଲେ ବୋଧେ?
ହଁ ବା ସାଙ୍ଗେ ସାଙ୍ଗେ ସେଠି ଆମେ ଭିଡିଓ କରିବୁ। ଭିଡିଓ କରିବୁ ଆମେ ବର୍ଷା ଭିଡିଓ। ହଁ ମୁଁ କହିଲି ବର୍ଷା ଭିଡ଼ିଓ ପଛରେ କରିବି ଦେ ମୁଁ ପଳାଏ ତଳକୁ। ସେ ଉପରକୁ ଗଲେ ଉପରକୁ ଯାଉଛନ୍ତି ତଳକୁ ଗଲେ ତଳକୁ ଯାଉଚନ୍ତି।
ଘରେ ଅଛନ୍ତି ଆଉ ଆଉ ଛୁଆ। ଟିଭି ଫିବି ଟିଭି ଦେଖନ୍ତିନି କି?
ନାଇଁ ଟିଭିି ଦେଖନ୍ତିନି କେହି।
ଆଉ
ହୁଁ ନା ନା ଆମର ଟିଭି ରେ ଯଉ କାର୍ଡ ପକଉନୁ ଟୋଟାଲି ଆଉ। କଣ କୁହନି ତାଙ୍କର ସ୍କୁଲ ଟିୟୁସୁନ ଦି ଟାଇମ ନାଖା। ଦି ଟାଇମ ନାଖ ରହୁଛି ନା ସେଇଥିପାଇଁ ସେ ଛୁଆରକ ଯୋଉ ଆଉ ଟିଭି ଦେଖିବାକୁ ସମୟ ନାହିଁ। ଆଉ ମୋର ତ ମୋବାଇଲ ରେ କାମ ଚଲି ଯାଉଛି ଆଉ ମୁଁ କଣ ଖାଲିଟାରେ ଇଏ କରିବି ଆଉ ସିଏ ତ ତାଙ୍କର ଡିୟୁଟି ଗଲା। ଆଉ ଟିଭିି କିଏ ଦେଖିବ? ଆଉ ସେ ଆମ ଶାଶୁ ଦେଖନ୍ତି। ସିଏ ଗଲା ପରଠୁ ଆଉ ଆମର କାଡ ଫାଡ ମୋ ଟିଭିରେ ପକଉନି।
ଓହୋ।
ହଁ ଖାଲି ମୋବାଇଲ ରେ ଟିଭିରେ ଆଉ କାଡ ପକେଇବୁ। ତୁ ଛୁଆଙ୍କୁ ସମାଳି ପାରିବୁନୁ ସେ ସବୁ ପଳେଇ ଆସିବେ ସେଇଟି ବସି ପଡ଼ିବେ। ଆ ପାଠ ପଢିବେନି ତାପରେ ମୋ ଝିଆରୀ ପୁତୁରା ସବୁ ଗୋଟେ ରୁମ ରେ ରହିଥିଲେ। ଆଉ
ହୁଁ। ଓହୋ ଛୁଆ ଆଜିକାଲି ଛୁଆ ମାନଙ୍କୁ କୁ ତମେ କୁହନି ପାରି ହବନି ମୋବାଇଲ ଯେତେ ମନା କଲେ ବି ସେ ଦେଖି ଦଉଛନ୍ତି।
ହଁ ବା
ସେ ତମର ସରୀ ନଥିବ କଥା ହେଇନଥିବ ସେ ତାଙ୍କର ଟାଣିନେଇ ସାରିବଣି ମାମା ସେତିକି କହିଥା ଦେ ମୋତେ ଶୀଘ୍ର ଫୋନ ଟା।
ନା ମୋ ପୁଅ ମୋ ପୁଅ ଯଦି ମୋବାଇଲି କି କଲ୍ କରିଥିବ ସେ ଧରିଥିବ ଲାଉଡ ସ୍ପିକର ଟାକୁ ଅନ୍ କରିଦେଇଥିବ କହିବ ତୁ କଥା ହ।
ହଁ ପୁଅ ସେମିତି କରିବ ବା। ହଁ ମୁଁ ତୁ କଥା ହତା ମୁହଁ ଖେଳିୁଥାଏ ଗେମ। ହଁ।
ହୁଁ।
ଛୁଆଙ୍କୁ ପାରି ହବନି ମୋବାଇଲୀ ତମ ଲାକ୍ଷେ ପ୍ଲେନ ସ୍କ୍ରିନିଷଟ ପ୍ଲେନ୍ ମୋବାଇଲ ଧାରେଇ ଦବ ଗୋଟେ ଗୋଟେ ଧରିବ। ଯିଏ ସମସ୍ତଙ୍କର ସେଇ ମୋବାଇଲି ସେ ଏଇ ମୋବାଇଲ ଧରିବେ? ଏମିତି ଆଉ
ଏଇ ଛୁଆ ମାନେ ତାଙ୍କର ତ ଆଜିକାଲି ସବୁଛୁଆ ବଡ ଛୋ ତୋ ଛୁଆ ତ ଧରୁଛନ୍ତି ଛୋଟ ବଡ ଛୁଆ ଙ୍କୁ ଯେତେ କହିଲେ ତ ସେମାନେ ମାନୁଛନ୍ତି?
ହଁ ବା।
ଟୋଟଲି ମାନିବାର ନାହିଁ।
ଲାଇନିବି ବାର ବାର ବାର ବାର କଟୁଚି।
ହୁଁ ନା ଆମର ଏଠି ଲାଇନଟା ବେଶି ଯାଏନି। ସେଇ ଏତେ ବର୍ଷା ପବନରେବି ଲାଇନ୍ ଅଛି ହଁ। ଏଇ ବର୍ଷା ଲଘୁଚାପ ପାଇଁ ହେଇଥିବ ଆଉ।
ନାଇଁ ବର୍ଷା ଯେତେବେଳେ ଘଡ଼ଘଡ଼ି ଫଡ଼ଘଡ଼ି ମାରିବ ସାଙ୍ଗେ ସାଙ୍ଗେ କାଟିଦେବେ।
ହଁ ସେ ଯେତେବେଳେ ଆଉଚେ ମତେଯଦି ଅନେଇକି ବସିଥାନ୍ତି।
ତାଙ୍କ ଭାଇ ବୋଉ ଦେଢସୁର ସେଲାଇନ୍ ଟାକୁ ଦେଖିଲା ମାନେ ଯୋଉ ବିଜୁଳି ଆଇଲା ମାନେ ସାଙ୍ଗେ ସାଙ୍ଗେ ସିଏ କାଟିଦେବେ।
ଉଁ ହୁ ହୁ।
ଆମର ସେମିତି ଭାରି ହଇରାଣ ଲାଇନ୍ ପଲେଇଲା ମାନେ ଏରା କେତେ ମଣିଷ ଏଠି ଯାଏନିଁ ବେଶୀ ଟାଇମ୍ ପନ୍ଦର ମିନିଟ୍ ଦଶ ମିନିଟ୍ ପାଞ୍ଚ ମିନିଟ୍ ଏମିତି କେତେବେଳେ କେମି ଯାଏ ଆଉ ବେଶୀ ଯାଏନେଇ।
ଏଇନା ଫ୍ଲାଣ୍ଟ ଲାଇନ୍ ଟାନା ବେଶୀ ଟାଇମ୍ ଯାଉ
ଆମୁ ଆମର ଏଠିବି ଜାଏନି ଲାଇନ୍ ବହୁତ୍ କମ୍। ଏଇଆଡ଼େ ଇଣ୍ଡିଷ୍ର୍ଟ ଏରିଆ ସବୁଆଡ଼େ ଫ୍ୟାକ୍ଟିର୍ ସବୁ ଏଠିବି ସେମତି।
ହଁ।
ଆମର ଏଠି କୋଲ୍ ମାଇସ୍ଇନା ସେଥିପାଇଁ
ଆମର ଏଠି ପ୍ଲାଡ୍ଲାଇନ୍ ଏରିଆ ସେଥି ଯାଏନି ଲାଇନଟା ହଁ। ଏଇ ଆମ ନଣନ୍ଦ ନଣ ଦେଇ କାଲି ଆସିଥିଲେ ଆମ ନଣନ୍ଦ କହୁଚନ୍ତି? ସିଏ ଆସିଲେତ ଆମ ଦୁଆରେ ପାଦ ଥୋଇଲେତ ଯୋଉ ବର୍ଷା। ବର୍ଷା ଯେ ବ ଆମର ସିଷ୍ଟମ ଅଛି ସମସ୍ତଙ୍କ ଘର ଭିତରେ ଯୋଉ ଠାକୁର ଘରେ ଇଶାଣରେ ଜୁହାର ହେବେ ସମମସ୍ତଙ୍କ ଇସାଣରେ ଜୁହାର ହେଇ ସମସ୍ତଙ୍କ ଇସ ଇସାଣରେ ଜୁହାରହେ ପଇସା ପକେଇବି ଜାଇିଲ ସମସ୍ତଙ୍କଇ ଇସାଣରେ ପଇସା ପକେଇ ଯୁଆର ହେବେ ତାପରେ ସମସ୍ତଙ୍କ ଘର ଲୋକଙ୍କୁ ଜୁଆର ହେଇକି ଆମର ତାପରେ ଯୁହାର ଯାରି ହେଇକି ଯିବେ ସମସ୍ତଙ୍କର ଛୋଟ ଛୁଆ ଯାହାର ଥିବ ତାଙ୍କୁ ପଇସା ଦେବେ। ମୋ ନଣଦ ସମସ୍ତଙ୍କୁ ସାହି ସାରା ଛୁଆଙ୍କୁ ଦୁଇଶହ ଦୁଇଶହ ଦେଲେ ଆମର ଘର ଛୁଆ ବୋଲି ଆମକୁ ପାଞ୍ଚଶହ ପାଞ୍ଚଶହ ଛୁଆଙ୍କୁ ଦେଇଦେଲା।
ଜାଇଲ ମୁଁ କହିଲି ଆଲୋ ଝିଅ ଦେଏ ପଇସାଟା ମୁଁ ମିଶେଇକି ତାକୁ ଦେଇଦିଏ ଆଁ ମୁଁଦେବି ପଇସା ତୁତୋର ଦବା କଥା ତର୍ ଦେଇଦେ ମୋ ପଇସାରେ କଥାକହନା ମତେ ମୋଅପା ଦେଇଚି
ହୁଁ। ଦେବା ଜଇଁ ମାନଙ୍କୁ ଜଇଁ ମାନଙ୍କୁ ଦବା
ହଁପା ମୁଁ କହିଲି ଯାହାହଲେ ମୁଁ ଦେଇଦିଏ। ତାପରେ ସେଇ ତାକତୁରୁ ସେପାଞ୍ଚଶହ ଟଙ୍କା ନେଇକିନା ଜଇଁକି ଦେଇଦେଲି ଆଉ ପାଞ୍ଚଶହ ଟଙ୍କା ଝିଅକୁ ଦେଇ ଦେଲେ। ଆଉ ସିଏ ଯେତିକି ଦେଇଛନ୍ତି ବୋଲି ତୁମେ ସେତିକି ଦବକି। ଏମିତିଆଉ ହୁଁ ହୁଁ ହୁଁ ହୁଁ। ହଁ ସିଏ ତାଙ୍କର ମିଠା ମୁଠି ସବୁ ଆଣିକି ଆସିଥିଲେ। ପେଟି ପେଟି ସବୁ ସବୁଥିରୁ ଆଣିଥିଲେ ରସଗୋଲା ଟିଣାଟେ ଗୋଲାପଜାମୁ ଟିଣାଟେ ଆଉ କଦଳୀ ଗୋଟେ କାଧୀ ଆଉ ଲଡ଼ୁ ଗୋଟେ ପେଟି ନିମିକି ଗୋଟେ ପେଟି ଆଉ ଆମ ଖୁଡି ସବୁଥିରୁ ଗଜା ସବୁଥିରୁ ମେଞ୍ଚେ ମେଞ୍ଚେ ଦେଇଦେଲେ ଲିମିକିରି ଗୋଟେ ଗୋଟେ ଦେଲେ କହିଲେ ହେରା ରଖିଥାନା ଚା ରେ ପକେଇ ଖାଇବା। ହୁଁ ହୁଁ ହୁଁ ହୁଁ।
ଉଁ ହୁଁ।
ମୁଁ କହିଲି ଆଉ ସମସ୍ତଙ୍କର ତ ସେମିତି କରନ୍ତି ନିମିକି ଭାରଟା ହେଲେ କଣ ପାଇଁ ଲୋକ ଗୋଟେ ଗୋଟେ ଦିଅନ୍ତି ଆଉ ସବୁଥିରୁ ଗ ଚାର ଚାରଟା ନେଖା ପୁରେଇ ଦିଅନ୍ତି। ସେ ରସଗୋଲା ରେ ଦେଇଦେବେ ଦଶଟା ନେଖା ପଛେ କିନ୍ତୁ ନିମିକି ଟାକୁ ଗୋଟେ ଗୋଟେ ଦେବେ ହସି ହସି ମୋ ପେ
ଆଜିକାଲି ସବୁ ଡାଇବେଟିସ୍ ସ ସବୁ ଖାଉନାହାଁନ୍ତି ନା ହେଁ ହେଁ ଏଇରା ରଖି ଖାଇବେ।
କ ନିମିକି ଟାକୁ ରଖିଦେବେ ଆଉ ଗୋଟେ ଗୋଟେ ଦେଇଦେବେ ଆଉ ସବୁ ରାରୁ ମେଞ୍ଚେ ମେଞ୍ଚେ ପୁରେଇ ଦେ ହେରା କିଏ ଖାଇବ। ସେରା ପୁରେଇ ଦେ ଆମେ ପାର୍ସଲ କରିଦେଲୁ ନା ସାଙ୍ଗେ ସାଙ୍ଗେ ସମସ୍ତଙ୍କ ଘରୁକୁ ସେ ପଳେଇଲେ ଯେତେବେଳେ। ହଁ ସେରା କାଇଁ ରଖିବ ଦେଇଦିଅ ସାଇପଡି ଶା ବାଣ୍ଟିବା ପାଇଁ ପଲିଥିନ କରିଦେଲୁ ସେଇଟୁ ସିଏ ବି ନେଲେ ଆଉ ଉଁ ସେରାକ ମେଞ୍ଚେ ମେଞ୍ଚେ ଦେଇ ଦେ ମୁଁ କହିଲି ନହେଲେ ଲିମିକି ଟା ଗୋଟେ ଗୋଟେ ସମସ୍ତଙ୍କୁ ଦେଇଚି ଦି ଦିଟା। ଗୋଟେ ଗୋଟେ ଆମରି ଘର ବୋଲିକି ଆମକୁ ଚାର ଚାରଟା ଲେଖା ଦେଇ ଥିଲେ ଆଉ ସମସ୍ତଙ୍କୁ ଗୋଟେ ଗୋଟେ ଦଉଚନ୍ତି ଭଲ ନା ଆଉ। ସେୟା ବି ସତ କଥା ହୁଁ ଏଆ
ଆଜିକାଲି ଆଉ ଖା ଆଉ କି କସ ଡାଇବେଟିସ୍ ଫାଇବେଟିସ୍ ହେଲାଣି କିଏ ଖାଉଚି।
କଣ କହିଲ?
ମୁଁ କହିଲି ଆଜିକାଲି ଆଉ ଡାଇବେଟିଜ ବି ହେଲାଣି ସମସ୍ତିଙ୍କି
ହଁ ବା ସ ଘରେ ଘର ବା।
ଆଉ କିଏ ଖାଉଚି।
ନା ଆମର ନାହିଁ କାହାର। ଆମର ନାହିଁ କାହାର ଡାଇବେଟିସ୍ କି ବ୍ଲଡ ପ୍ରେସର ସୁଗାର ଆମ ଏପଟେ ମାଛ ଫାଛ ଚାରି କିଛି ହେଇନି। ଆମ ବଡ ଦେଢଶୁରଙ୍କର ବ୍ଲଡ ପ୍ରେସର ଟା ଟିକେ ରହିଚି ନା ନା ଆଉ କାହାର କିଛି ନାହିଁ। ଆମ ଶାଶୁଙ୍କର ଥିଲା ଡାଇବେଟିସ୍ ହଁ। ନନା ଆଉ ସିଏ ଦି ତିନି ବର୍ଷ ହେଲା ଏକ୍ସପାଡ୍ କରିଗଲେଣି।
ଅଁ ହଁ।
ହଁ। ହଁ ପୁଅ ହେଇନଥିଲା ଆମ ମାମା ମରିଗଲେଣି ହଁ। ହୁଁ ପାଞ୍ଚ ଛଅ ବର୍ଷ ହେଲା ମରିଗଲେଣି ହଁ ତାଙ୍କର ପାରାଲିସିସ୍ ହେଇଯାଇଥିଲା ଡାଇବେଟିସ୍ ହେଇଯାଇଥିଲା।
ଆମର ବି ଶଶୁର ମରିଗଲେଣି ମୋ ପୁଅ ଛୋଟ ଟେ ହେଇଥିଲା ବର୍ଷେ ଦି ବର୍ଷର ହେଇଥିଲା।
ହଁ। ମୋ ଝିଅ ସେମିତି ହେଇଥିଲା ଚାରି ବର୍ଷର ହେଇନଥିଲା ମ ତିନି ବର୍ଷ ସାଡ୍ ତିନି ବର୍ଷର ହେଇଥିଲା ଆମ ମାମା ଗଲେ।
ହୁଁ।
ହୁଁ ଜାଣି ନ ଜାଣିଲା ଭଳିଆ। ହୁଁ ଯାହାହେଲେ ଘରେ ସମସ୍ତେ ଥିବେ ଗୋଟେ କେତେ କାମ ଧନ୍ଦା ଭଲ ମନ୍ଦ ହେଲ୍ପ ହେଇଯିବେ ନାଇଁ କି। ଘରେ ସମସ୍ତେ ଥିଲେ ଭଲ ଲାଗିବ।
ହେ ଶାଶୁ ଫାଶୁ ନ ଥିବେ ଏଇରା ଭଲ ଲାଗିବନି। ଶଶୁର କଣ ଶଶୁର ଏ ଶାଶୁ ଯେତେ କହିଲେ ବି ଗୋଟେ ଅଲଗା ଟାଏ ହେଇଥିବ। ଗୋଟେ ଲେଡିସ୍ ଟେ କଣ ଲେ ଏଇନେ କଣ ଆମେ ଭଲ ମନ୍ଦ ଆମେ କାହାକୁ ସେୟାର କରି ହବନି। ଶଶୁର କୁ ଆଉ ଥୋଡି କହି ହବ କିନ୍ତୁ
ହୁଁ।
ଶାଶୁ ଥିଲେ କଣ ଯେତେ ବି ବା କାମ ସବୁ ଶାଶୁ ତ ଆଜିକାଲି ଆଉ କି ଶାଶୁ ଖାଲି ଏମିତି ସବୁ ଭଲ ଯାହା ଯେତେ ବୋହୁ ଭଲ କଲେ ବି ଶାଶୁ ମାନେ କହିବା ହିଁ କହିବେ। ଆଉ ଯୋଉ ସେ ଯାହେଲେ ବି ସିଏ ଗୋଟେ ବୁଝି କଣ ସେ ବୁଝିବେ। ଏ ଯେତେ ଦୁଃଖ କଷ୍ଟ ହଉ ଚଳେଇ ଦେଲେ ସେ କିଛି ବୁଝିିବାର ନାହିଁ।
ହୁଁ ହଁ ନା ମ। ଆମ ଶାଶୁ ସେମିତି ଯୋଉ କଣ କହିଲେ ପୁରା ଟିଙ୍ଗି। ହଁ ପୁରା ଟଙ୍ଗିଟିଆ ସେ କିଛି ବୁଝି ପାରନ୍ତିନି ପ୍ରାୟେ ଟାଇମ୍। କୌଣସି କଥାଅରା ବୁଝିପାରିବେନି ସେ ଅଯଥାରେ କହିବେ ତାପରେ ସେ କାହାକୁ କିଛି ବୋଉ ମାନଙ୍କୁ କୁହନ୍ତି ଆମେ ତାଙ୍କ ଖାଇବା ଟାଇମ୍ ରେ ଖାଇବାକୁ ଦେଇଦେଲେ ତାନେ ଖାଇଲେ ଶୋଇଲେ। ତାଙ୍ଗର ଆଉ ଯିଏ ଯୁଆଡେ ଗଲା ଖାଇଲା ପିଇଲା ନ ଖାଇଲା ସେ ହେରା କିଛି ବୁଝନ୍ତିନି।
ଉଁହୁ।
ଏମିତି ଆଉ। ସେ କାହା କଥା ବୁଝିବେନି କାହା ଖାଇବା ନ ଖାଇବା ବୁଝିବେନି କିଛି ବୁଝିବେନି ଖାଲି ଖାଇଦେଵେ ସୋଇ ପଡିବେ।
ଅ ହୁଁ।
ହୁଁ ସେ ଏମିତିଆ ମଣିଷ ଥିଲେ। ତାଙ୍କର ଦଶଟା ବେଳକୁ ସୋଇପଡିଵେ ହେଲେ ଯାଇଁ ଲୁ। ହଁ ସେ ଦଶଟା ବାଜିଲେ ସେ ତାଙ୍କ ତକିଆ ଧଇଲେ ଶୋଇଲେ ଲୋ ମା ଆଉ ଶୁଣିଆ ଶୁଣି ନାହିଁ ଆମେ ଦିନ ମାନେ ଖଟି ଖଟି ଖଟି ଖଟିିକା ତିନିଟା ବେଳକୁ ଖାଇଲା ବେଳକୁ ସେ କହିବେ ଆଉ ଚା ଟିକେ ବୋଉ ଦବନେଇ କି ତମେ ଶୋଇଆକୁ ଗଲାବେଳୁ କୁ ତାଙ୍କୁ ଚାଆ ଦେଇକି ଶୋଇବାକୁ ଯିବ। ସେ ବା ବକତେ ଖାଆନ୍ତି ସେ ଦଶଟା ବେଳକୁ ବକ୍ତେ ଖାଇବେ ଥରେ ଖାଇବେ। ସଇଲା ଦିନ ମାନ ଭାତ ପୁଣି ତିନି ଟା ବାଜିଲେ ଚା ତାପରେ ପୁଣି ରାତି ଆଠଟା ନଅଟା ବେଳକୁ ତାଙ୍କ ଖାଇବା ଟାଇମ ଟା।
ହଉ